ହ ହ୍ୟାଲୋ
ହ୍ୟାଲୋ
ହୁଁ ହ୍ୟାଲୋ କଣ କରୁଛ? ଏ କିଛି ନାଇ ମ ଆଇ ବସିଥିଲୁ ଆସିକି ଖାଇ ପିଇକି ଖାଇକି ଜଷ୍ଟ ଉଠିଲି ଦୁ ହେଇକି ଅସ୍ତ ଲେଖା କର
ଜଷ୍ଟ ଖାଇସାରିକି ଆସିକି ଏଇ ଛାତ ଗୋଟେ ବସିଛି ଗରମ ଲାଗୁଛି ବୋଲି ବହୁତ ଜୋର ସେ ତଳେ
ମୁଁବିତ ସେଇ ଖାଇକି ଆସିକି ଛାତ ଉପରେ ବସିଚି ଆଉ।
ଗରମତ ହଉଚି ସେଇଭଳିଆ ଆଉ।
ହଁ ବା ଗରମଜେ ଏଇ ଘିମିର ଫିମିର ମୋର ହୁଏନି ବୋଉର ଦେହସାରା ସବୁଆଡ଼େ ହେଇଯାଏ ହେଲେ ଏବ ବର୍ଷ କଁ ପାଇଁ ଏତେ ଗରମ ହଉଚି ମୁ ମୋ ହାତ ଫାତରା ପିଟି ଫିଟି ସବୁଆଡ଼େ ହେଇଯାଇଚି ମତେ ଖାଲି ପଢ଼ୁଚି।
ଉଁ।
ହୁଁ ହଁ ହଁ ଏବର୍ଷ କଣ୍ଡେ ଅଧିକ ଗରମ ହଉଚି ସେ ଥି ହେଇଯାଉଚି।
ଉ ହୁଁ ମୁଁ ଯେ ଯେତେବେଳେ ଛୋଟ ଥିଲି ସେତେବେଳେ କେବଳ ମୋର କେବଳ ଏଇ ଯେଉଁ ହାତ ପାପୁଲି ଓପୋରଟା ଯୋଉଟା ନୁହଁ
ହୁଁ ସେଇଟାରେତ ମୋର ମେଞ୍ଚେ ବହୁତ୍
ମୋର କେବଳ ସେଇ ଦିଟା ଆଙ୍ଗରେ ହୁଏ ଆଉ କୋଉଠି ହୁଏନି ଏବେ ଆଉ ଏ କାଇଁ ସେ ଘିମିର
ନାଇଁ ମୋର ଟୋଟାଲି ଆଗରୁ ହୁଏହିଁ ନାହିଁତ ଏବେ ଏଇ ଏଇଥର କେମତି ଆଉ କୋଉ ଗୋଟେ ଗୋଟେ ଥର ସେଇ ହାତ ପାପୁଲି ଉପରଟାରେ ହିଁ ଟିକେ ଟିକେ ମାନେ ଅଳ୍ପ ହୁଏ ଏଇଥିର କିନ୍ତୁ ପୁରା
ଦୁଇଟା ହେଇଥିବ ଟିକେନାଗରୁ ଫୁଟେ
ହଁ ହଁ ହଁ କିନ୍ତୁ ଏଥର ପୁରା ପୁରା ସେ ହାତ ଦିଇ ହାତ ସେପୁରା ହାତ
କୁଣ୍ଡେଇ ହବ କୁଣ୍ଡେଇ ଦବ ସେଛିଡ଼ି ଯିବ ଛିଡ଼ିକି ଝାଳ ହେଇକି ପୁଣି ପୋଡ଼ିବ।
ତା ମୁଁପା କୁଣ୍ଡେଇ ଦେଇଥିଲି ବୋଲି ମତେ ବହୁତ୍ ଜୋରେସେ କୁଣ୍ଡେଇହେଲା ମୁଁତ କୁଣ୍ଡେଇଦେଲା ବେଳକୁ ତାପରେ ଖାଲି ପଡ଼ୁଚି।
ଉଁ ପାଉଡର ଲଗେଇଦିଅ କମିଯିବ।
ହଁ ଲଗେଇବ ମୋବୋଉ କିନ୍ତୁ ସବୁବେଳେ କହିବ ପାଉଡର ଲଗେଇବାଠୁ ଟେଟର୍ ମୁଙ୍ଗର ଟିକେ ନଡ଼ିଆ ତେଲ ହାତରେ ନେଇଆସିବ ତାପରେ ଟିକେ ପାଣି ଟିକେ ନେଇଆସିବ ତାକୁ ମିକ୍ସ କରିଦବ ମିକ୍ସ କରିଦେଲେ ଲଗେଇବ ଭକୋ ହାତରେ କମିଜିବ।
ଠିକ୍ କ୍ୟାଡି ପାଉଡର ଲଗେଇଦଉନ କମିଯିବ ସବୁଠୁ ବେଷ୍ଟେ।
ମୁଁ ତାଙ୍କୁ ହୁଁ। ହଁ ହଁ ଅଛିଯେ କିନ୍ତୁ ମତେ ଲଗେଇବାକୁ ଏତେ ହେଇତ ନଥିଲା ତାପରେ ଏବେ
ହୁଁ ହୁଁ ଆଉ କଁ ଚାଲିଚି?
କଣ କିଛି ନାହିଁ ଏ ରଜ ଆସିଲାଣି ରଜ ପାଇଁ ପ୍ରିପାରେସନ ଚାଲିଚି ଆଉ କଣ।
ରଜ ପାଇଁ ପ୍ରିପାରେସନ୍?
ହୁଁ।
ଆଚ୍ଛା ହଁ ନୂଆ ଡ୍ରେସ୍ ସେଦୋଳି ଫୋଳି ମେହେନ୍ଦୀ ଏଇ ସିଏ ତୁମ ଝିଅ ଛୁଆମାନଙ୍କରତ ସେଇଟା ହବ ହୁ ହୁ।
ହଁ ସେଇଟା ରଜ।
ହୁଁ ରଜ ନୁହଁ ଏବେତ ପ୍ରାୟତ ଫେଷ୍ଟିଭାଲ ସବୁ ଲାଗିି ରହିଲା ଏବେ ରଜ ଆସିବ ତାପରେ ରଜ ପରେ ରଥଯାତ୍ରା ସେଗୁଡି ଚା ବାହୁଡ଼ା ତାପରେ ପୁଣି ଯୋଉ ବୋଲବମ୍ ଇଏ ସିଏ
ହଁ ରଥଯାତ୍ରା ଠିକ୍ କଥା ହଁ ଆପରେ ରଥଯାତ୍ରା ଆସି କାହିଁକିନା ଆମର ଆମର ଏଠି ଗୋଟେ ମନ୍ଦିର ଅଛି ଶିବ ମନ୍ଦିର ତ ତା ସାଇଟି ଏରେ ଆମର ଗୋଟେ ଉ ଅଛି ତା ଆଗକୁ ଅଛି ମାନେ ତା ଆଗର ଟିକେ ସାଇଟରେ ଅଛି ଶନି ମନ୍ଦିର ସେଠି ଶିବ ମନ୍ଦିର।
ଉଁ
ଆ ତା ପରେ ହଉଛି ତାପରେ ଅଛି ଜଗନ୍ନାଥ ରଥ ମନ୍ଦିର ଗୋଟେ ସାଇଡ଼ରେ ଘର ଭଳିଆ ହେଇକି ଇ ଥିଲା। ମାନେ ନର୍ମାଲ ଯେମିତି ଗୋଟେ ବଡ ହଲ୍ ଭଳିଆ ହେଇକି ଥିଲା କିନ୍ତୁ ଏବେ ସେଇଟା କଣ ହଉଛି ନା ଆମର ପୁରା ମାନେ ଯେମିତି ବାଇଶି ପାଶ ଭଳିଆ ହବ ହଉଛି। ହେଲାଣି ବି କାହିଁକିନା ଏଇ ଗୁଣ୍ଡିଚାରେ ସେଟା ପୁରା ଉ ପ୍ରତିଷ୍ଠା ହବ ସମସ୍ତେ ତ କହୁଛନ୍ତି। ତ କାମ ଆଗରୁ ଅଳ୍ପ ଅଧା ହେଇକି ରହିଥିଲା ଏବେ କିନ୍ତୁ ପୁରା ହେଲାଣି ପୁରା ଉଚ୍ଚାର ମନ୍ଦିର ମନ୍ଦିର ହଉଚି ତାପରେ ହଁ ଆମର ହୁଏ ଆମ ଘର ଫ୍ରଣ୍ଟରେ ଯୋଉ ଗୋଟେ ଅଛି ଏ ମଣ୍ଡପ ମଣ୍ଡପ ସାଇଟି ରେ ହଉଛି ମାଉସୀ ଘର ମାନେ ଜଗନ୍ନାଥଙ୍କ ମାଉସୀ ଘର ସେଇଟା ହଉଛି ମାଉସୀ ଘର। ତ ଯେତେବେଳେ ଫାଷ୍ଟ ଜଗନ୍ନାଥ ଆସନ୍ତି ସେଇଠିି ତ ମୁଁ ନେଇକି ମାଉସି ରଖନ୍ତି ରଖିକି ତାପରେ ଆମ ଗାଁ ସାରା ଲୋକ ସବୁ ଯାଆନ୍ତି ଉ ମୁଁ ବି ଯାଇଛି ମାନେ ମୁଁ ତ ଏଇ ଏଇ ବ ଏଇ ପ୍ରିଭିଅସ୍ ଯେଉଁ ବର୍ଷଟା ଏଇ ବର୍ଷ ମୁଁ ଯାଇଥିଲି। ନେଇକି ଭୋଗ ଫୋଗ ଭଲ ଫୁଲ ଫୁଲ ସବୁ ନେଇଯାଇ ନହେଲେ ଆଉ ସବୁ ବର୍ଷ ପ୍ରାୟତଃ କୋଉ ଇଏରେ ମୁଁ ଥାଏ ଏଠି ନରମା ମାମୁଁ ଘରେ ଥାଏ ନଥାଏ ତ କୋଉ ବର୍ଷ ରହିପାରେନି ଏଥର ଭଲ ସେ ଟିକେ ଦର୍ଶନ କରୁଥିଲି। ହଁ ତ ଉ ସେ ତେଣୁକରି ହୁଁ ତ ତେଣୁକରି ଆଉ ମୁଁ ମତେ ଇଏ ଦେଖିପାରେନି। ହୁଁ ଆଉ ଯୋଉ ବର୍ଷ ସବୁ ଦେଖ ମୁଁ ଆଉ ଯାଇପାରିନି ଠାକୁରଙ୍କ ପାଖକୁ ମୁଁ ଯାଇକି ଇଏ କରିପାରିନି କିନ୍ତୁ ଥରେ ମୁଁ ଯାଇଥିଲି ଭଲସେ ଟିକେ ତାପରେ ଆମ ଗାଁର ସମସ୍ତେ ତେ ଯେତିକ ଦିନ୍ ଜଗନ୍ନାଥ ସୁଭଦ୍ରା ବଳଭଦ୍ରଙ୍କୁ ମାଉସୀ ଘରେ ରଖନ୍ତି ଆମର ତ କଣ ଗେଟ୍ ଖୋଲି ମାନେ ଖୋଲିବୁ ତ ସିଧା ମଣ୍ଡପ ସେଇଟା ହିଁ ଇଏ ହଁ ତାପରେ ଗାଁ ଲୋକ ସମସ୍ତେ ବି ସକାଳୁ ସମସ୍ତେ ଧୂପ ଭୋଗ ଭୋଗ ଭୋଗ ସବୁ ନେଇକି ଆଉ ଫୁଲ ଫୁଲ ନେଇକି ଯାଆନ୍ତି ଇଏ କରନ୍ତି ତାପରେ ମୋ ବୋଉ କଣ କରେ ନା ଉ ଯୋଉଦିନ ହେଲେ ଗୋଟେ ଦିନ ପୁରା ଭଲସେ ମାନେ ଶାଢ଼ୀ ଫାଢି ସବୁ ଚେଞ୍ଜ୍ କରିକି ଇଏ କରିକି ଏ ସଫା ସୁତର ରହିକି ଠାକୁରଙ୍କ ପାଇଁ କଣ ଗୋଟେ କି ପିଠା ଗୋଟେ ବନାଏ କଣ ଗୋଟେ ଜଗନ୍ନାଥଙ୍କର କଣ ଗୋଟେ କି ପି ପିଠା ଗୋଟେ ପସନ୍ଦ ହଁ ପୋଡ ପିଠା ଠିକ୍ ଠିକ୍ ଠିକ୍ ତାକୁ ପୁରା ଭଲସେ ବନେଇକି ଠାକୁରଙ୍କ ପାଇଁ ଦିଏ ବୋଉ ଦିଏ ତାପରେ ସେ ତାପରେ ଉଁ ଆଉ ଗୋଟେ କଣ ହୁଏ ଏ ଯ ଆମର ଭୋଜି ଫୋଜି ବି ମାନେ ପ୍ରସାଦ ଯୋଉ କରନ୍ତି ଦିଅନ୍ତି ହଁ। ସେଇଟା ଯୋଉ ଦିଅନ୍ତି ସେଇଥି ମୁଁ ଆମ
ସବୁ ବଡ ମନ୍ଦିର ମାନଙ୍କରେ ଯୋଉ ଅଭଡ଼ା ଫଭଡା ଯୋଉଟା ଯେମିତି
ହଁ ହଁ ହଁ ସେଇଗୁଡା ହଁ, ଗାଁ ଲୋକଙ୍କୁ ଖାଇବାକୁ ଦିଆଯାଏ, ତ ହଉଚି କଣ କହିଲ, ଗାଁ ଲୋକଙ୍କୁ ଯେତେବେଳେ ଖାଇବାକୁ ଦିଆଯାଏ, ସେଇଟା ଆମେ କଣ କରୁନା ବୋଉର ଆମ ଘରେ ସବୁ ଯୋଉ ଅମୃତଭଣ୍ଡା ଆଉ ସବୁ ଯାହା ମାନେ କଣ କହିଲ ଅଁ ଅଁ ହଁ ପରିବା, ଯାହା ପରିବା ମାନେ ବାରିରେ ବି ଯାହା ପରିବା ଫରିବା ବାଇଗଣ ବାଇଗଣ ଯାହାବି ଲାଗିଥାଏ, ସେଇଟା ହଉଚି ସବୁ ଆ ବୋଉ ନେଇକି ଦେଇଦିଏ ସବୁ ଯୋଉ କାଟା କୁଟି କରନ୍ତି ଇଏରେ, ଠାକୁରଙ୍କ ପାଖରେ ସବୁ ଲଗେଇବା ପାଇଁ। ମାନେ ସବୁ ପ୍ରସାଦ ପାଇବେ, ଭୋଗ ଲଗେଇକି, ଇଏ କରିବେ
ଉଁ ହୁଁ, ଆଛା, ରଥ ଯେ ତମର ହଉଚି ମାନେ, ଅବିଅସିଲି୍ ଭିଡ ଭି ତ ବହୁତ୍ ହଉଥିବ?
ଭିଡ ମାନେ ଆମ ଗାଁ ଲୋକ ସବୁ, ମାନେ ସେଦିନ ତ ସମସ୍ତେ ପୁରା ଆମ ସେ ମଁ
କିନ୍ତୁ ଗାଁ ବାହାରୁ ବି ତ ଆସୁଥିବ ନା ଲୋକ ଫୋକ ଯୋଉଠୁ ମାନେ ରଥପଥ ଟିକେ ଟାଣା ଟୁଣି କରିବା ପାଇଁ?
ଟାଣା ଟୁଣି ଗାଁ ବାହାରୁ ମାନେ, ଆମ ବନ୍ଧୁବାନ୍ଧବ ଯିଏ, ଆଉ ନହେଲେ ତ ଏଠ୍ ଏଠି ସମସ୍ତିଙ୍କ ଇଏରେ ସମସ୍ତ କରନ୍ତି, ହଁ ଏଇ କ ଆସ୍ ଆସନ୍ତି ମାନେ, ଆଉ ତ ଏମିତି କି ବେଶୀ ଆସନ୍ତିନି, ଆଉ ଆମ ଗାଁ ପାଖରେ ଗୋଟେ ଗାଁ ଅଛି ସେ ଗାଁ ପାଖରେ କେତେଜଣ ଲୋକ ଆସନ୍ତି, ତଥାପି ଏ ଏତେ ନୁହେଁ ସେମାନେ ବି କରନ୍ତି ସବୁ, ଏବେ ତ ସମସ୍ତଙ୍କ ଗାଁରେ ସମସ୍ତେ କଲେଣି। ତ ଏତେ ଆଉ ଆଗରୁ ଏତେ କିଏ ଆସୁଥିବେ, ଏବେ କିନ୍ତୁ ମୁଁ ଯୋଉ ଦେଖିବା ଭିତରେ କାହିଁ ଏବେ ଆଉ କିଏ ଆସୁନାହାନ୍ତି ତ? ଆମ ଗାଁ ଲୋକ ମୁଁ ଜାଣିଚି।
ହୁଁ ହୁଁ ହୁଁ।
ତ ଏଇ ଆଉ, ତ ଲାଷ୍ଟ ଦିନ ବି ଯୋଉଦିନ ପୁରା ଠାକୁର ଅ ଅ, ମାନେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏ ଏଠୁ ମାଉସି ଘରୁ ପୁଣି ରିଟନ୍ କରନ୍ତି ମନ୍ଦିରକୁ, ସେଦିନ ବି, ସେଦିନ ବି କଣ ଭୋଜି ଭାତ ଇଏ ହେଇକା ସବୁ।
ଆଛା। ଏମିତି ତାହାଲେ।
ଏମ୍
ତୁମ ସେଇ ଗାଁ ରେ କେବଳ ସେଇ ଗୋଟିଏ ଜାଗାରେ ହୁଏ, ନା ଆଖ ପାଖରେ ଗାଁରେ ବି କରନ୍ତି? ନା କେବଳ ତୁମରି ଗାଁରେ ହିଁ କରୁଚନ୍ତି?
ମୁଁ ସେମିତି ମୁଁ ଜାଣିନି, କାହିଁକି ନା ମୁଁ ତ ଏଠି ହିଁ ରୁହେନି ନା? ତ ଆଉ ଏଠି କୋଉଠି କରୁ କରଚନ୍ତିଶ କଣ କରୁଚନ୍ତି, କଣ ନାହିଁ ଏତେ ମୁଁ ଜାଣିନି। ମୁଁ ତ ହିଁ ଆମ ଗାଁ ରେ ହିଁ ଦେଖୁଚି, ମୁଁ ତାପରେ ତ ଆଉ କୋଉ ଗାଁକୁ ଏତେ ଯାଏନି, ତ ମୁଁ ଜାଣିନି। କରୁଥିବେ ବି?
ଆଛା, ପୁରୀ ମାନେ ଏମିତି ଖାଲି ରଥଯାତ୍ରା କଲେ, କଣ ମାଉସୀଙ୍କ ମନ୍ଦିରକୁ ଆଣିକି, ତା ପରେ ପୁଣି ବାହୁଡ଼ା ଏମିତି କରିଦିଅନ୍ତି? ନା ପୁରା ଯେମିତି ପୁରା ଆରମ୍ଭରୁ ଶେଷ ଯେମିତି ଆମର ଦେବସ୍ନାନ ପୂର୍ଣ୍ଣିମା ହେଲା ତାଙ୍କୁ ଜ୍ୱର ହବ ସେ ଯୋଉ ଉ ରୁହନ୍ତି କିଛି ଦିନି, ଇଏ ସିଏ, ପୁରା ଡ଼ି ପୁରା ସେମିତି କରନ୍ତି?
ବେଲେଣି କଣ କଣ?
ମାନେ ଯେମିତି ହୁଏ ନାଁ ଯୋଉ ବଡ଼ ମନ୍ଦିରରେ ଯେମିତି ହୁଏ।
ମାନେ ଯୋଉ ଉ କଁ କହିଲ ତାଙ୍କ ଦେବ ସ୍ନାନ ପୂର୍ଣ୍ଣିମା କରନ୍ତି। ଅଁ ସୁନାବେଶ କରନ୍ତି ତାପରେ ହଁ ସେଇ ଟାଇପର
ସେମିତି କରନ୍ତିକି ନାହିଁ ମାନେ କେଜାଣି ମୁଁ ଭଲସେ ଆଉ ଏତେ ଜାଣିନି।
ହୁଁ ତାପରେ ତାଙ୍କୁ ଯୋଉ ଜ୍ୱର ହୁଏ ଶୁଅନ୍ତି ତାଙ୍କୁ
ହଁ ସେରାତ କରନ୍ତି ବୋଧେ। କେଜାଣୀ ମୁଁ ଏତେ ଭଲସେ ଜାଣିନି ମୁଁ ଖାଲି ଏତ ଦେଖିଥିଲି କଣ ହଁ କରୁଥିବେ କଣ।
ଆଚ୍ଛା।
ହୁଁ ସେ ତଥାପିତ ଅଛି ଏବେ ଟାଇମ୍। ରଥ ପୁରା ହେଇକି ଅଛିନା ସବୁ ବର୍ଷ ନୂଆ ନୂଆ ରଥ କରନ୍ତି?
ସବୁ ବର୍ଷ ନୂଆ ନୂଆ ଆମ ଆମର ଯେହେତୁ ଆମ ଗାଁର ଗୋଟେ ଜଙ୍ଗଲ ଅଛି ମାନେ ଆମ ଗାଁର ତ ସେଟା ଆମ ଗାଁ ଜଙ୍ଗଲ ବୋଲି କୁହନ୍ତିତ ସେଥି ସେଟା ଆମ ଗାଁର ଦେଶ ହିଁ ସେଟାକୁ ଇଏ କରେ ହଁ। ତ ସ ପ୍ରତ୍ୟେକ ବର୍ଷ ସେଜଙ୍ଗଲରୁ ଯାଇକି ଏ କାଠ ଆଣା ହେଇକି ହୁଏ ଏଇ ବର୍ଷବି ଆଣା ହେଇକି କରା ହେଲାଣି ମାନେ ଚାଲିଚି କରା ଚାଲିଚି
ଆଚ୍ଛା।
ତ କରା ଚାଲିଚି ସେଇଆ ତସେଇ ସେଇ ଯଉଁ ଆମ ରଥ କଠା ଆସିଲା ପ୍ଲସ୍ ରଜ ପାଇଁବି ଯାହା ସବୁ କାମ ହବ କାଠ ଫାଠରେ ଦଳି ଫୁଳି ହବ। ଏକାଥରେତ ଆସ୍ତେ ଜଙ୍ଗଲରୁୁ ଆସିଥିଲା ଆଉ ଜଙ୍ଗଲରୁବି କା ଆଉ ଲାଷ୍ଟ ଦିନଟା ଭଲସେ ପୁରା ଠାକୁରଙ୍କୁ ଯେତେବେଳେ ନିଅନ୍ତି ସେଠିକି ଏଁ ବହୁତ୍ ଭଲସେ ପୁରା ଭୋଜି ଫୋଜି ସବୁ ଦିଅନ୍ତି ପୁରା ଗାଁର ସ୍ତ୍ରୀ ଲୋକଠୁ ଆରମ୍ଭ କରିକି ଛୁଆ ପିଲା ସବୁ ସମସ୍ତେ ହଁ ସମସ୍ତେ ଯାଆନ୍ତି ଖାଇବା ପିଇବା କରନ୍ତି।
ହଁ
କରିକି ଆସନ୍ତି ଆଉ ଆଉ ବହୁତ୍ ଭିଡ଼ ହବ ବହୁତ୍ ଭିଡ଼ ହୁଏ ସେଦିନ।
ହୁଁ ଲେ ଗୋଟେ ଯେତିକି ହେଇପାରୁଚି କରୁଚ ସେତିକି ବଡ଼ କଥା।
ଭଲେ ଠାକୁରଙ୍କ ପ୍ରସାଦଟା ହିଁ ପୁରା ଏମିତି ଆଉ ମାନେ ବହୁତ୍ ଭଲ ଲାଗେ ପ୍ରସାଦ ଗୋଟେ ହଁ ହଁ ମୋତେ ତାଙ୍କର ଖାଲି ଅରୁଆ ଡ଼ାଲମାଟାବି କଲେବି ବହୁତ୍ ଟେଷ୍ଟେ।
ଉଁ ହୁଁ।
ଏଇଆ ଆଉ ହଉ ଠିକ୍ ଅଛି ତମେ କଣ କରୁଚ କର ମୁଁ କେତେବେଳେ ଫାଙ୍କା ହେଲେ ଫୁଣି କରିବି ଆଉ ହେଲା।
ହଁ ହଁ ଠିକ୍ ଅଛି ହଁ।